ହ୍ୟାଲୋ ଆଜ୍ଞା। ସୁଭ ସଂଧ୍ୟା।
ସୁଭ ସନ୍ଧ୍ୟା କଣ କରୁଛନ୍ତି?
ବସିଥିଲି ଆଉ, ଆପଣ କଣ କରୁଛନ୍ତି?
ଏ ଏଇଠି ଛାତ ଉପରେ ବୁଲୁଚି ସନ୍ଧ୍ୟା ବେଳେ ଗରମ ତ ହଉଛି ବୁଲୁଚି ଆଉ
ହଁ ସେଇଟା ସତ କଥା ଗରମ ତ ବହୁତ ଜୋର ସେ ହଉଚି।
ହଁ। ଆଉ କଣ ଖାଇଛନ୍ତି?
ମୁଁ ସନ୍ଧ୍ୟା ବେଳେ ତ ମ୍ୟାଗି ଖାଇଥିଲି ତାପରେ ଏବେ ବସ୍‌ଚି ଆଉ। ତମେ
ମୁଁ ଖାଇଥିଲି ଚାଟ ଖାଇଥିଲି।
ହଁ।
ଚାଟେ ମାମୁଁ ଯାଇକି ଆଣିଥିଲେ ତ ମୁଁ ଖାଇଥିଲି ସେଇଟା ଆଉ।
ଠିକ ଅଛି ଆଉ।
ଆଉ ଘରେ ସମସ୍ତେ।
ହଁ ସମସ୍ତେ ଭଲ ଅଛନ୍ତି। ତମର?
ହଁ ମୋର ବି ସମସ୍ତେ ଭଲ। କିଏ କିଏ ଆପଣଙ୍କ ଘରେ ଅଛନ୍ତି?
ମାମା, ବାବା, ମୁଁ।
ଓ ହ। ସମସ୍ତଙ୍କ ଦେହ ପା ଭଲ?
ହଁ, ଆପଣଙ୍କର?
ହଁ ସମସ୍ତେ ଭଲ ଅଛନ୍ତି। ଆମ ଘରେ ମୁଁ ମୋ ବୋଉ ମୋ ବାପା ଆମ ପୁଅ। ବବା, ମମା ସେତିକି ଆଉ
ଆଛା ଆଛା। ଆପଣ କଣ କରନ୍ତି?
ମୋର ଏବେ ପ୍ଲସ୍ ଥ୍ରୀ ଚାଲିଛି ସେକେଣ୍ଡ ଇଅର।
ଓ ଅ।
ଆପଣଙ୍କର?
ମୁଁ ଏବେ ବି ଟେକ୍ କରୁଛି।
ଓ ହୋ। ତାପରେ କଣ କରିବେ?
ତାପରେ ଜବ୍ କରିବି ଆଉ।
କଣ କେ ଲକ୍ଷ କଣ?
ନି ସଫ୍ଟୱେୟର ଇନଜିନିୟରିଙ୍ଗ ହେବା ପାଇଁ।
ହ ହଁ। ଆଉ ଆଉ ସବୁ କଣ ଖାଇବାକୁ ଭଲ ଲାଗେ?
ହ ସେଇ ଗୁପ୍ ଚୁପ୍, ଚାଟ୍ ସବୁଝିଅ ମାନେ ତ ଗୋଟିଏ ଜିନିଷ ଆଉ। ଗୁପ୍ ଚୁପ୍, ଚାଟ ଆଉ।
ହଁ।
ଆଉ ରଜ କେମିତି ପାଳେ ଗଲା ତମର?
ଆମର ରଜ ସେମତି ଯେମିତି ସମସ୍ତଙ୍କର ଆମର ସେମିତି ଟିକେ ଅଧିକ ଟିକେ ମଜା ମସ୍ତି ଆମେ କରୁ ଯେହେତୁ ଏଟା ଝିଅ ପିଲା ଟିକେ ବେଶୀ ରଜ ଟା ତାଙ୍କର ତ ଆମର ସେମିତି ଫାଷ୍ଟେ ସଜବାଜ ଦିନ ଆମ ର ସମସ୍ ସେ ଝିଅ ପିଲା ମେହେନ୍ଦୀ ଲଗାନ୍ତି। ତାପରେ ଯିଏ ଯେମିତି ଆଇ ଫାଇବ୍ ସେଭ କରିବା ପାଇଁ ଯାଆନ୍ତି। କି ନହେଲେ ଯିଏ ଶିଖିଥିବ ବି ଗାଁ ରେ ତାଙ୍କଠୁ ବି କରୁ ଏମିତି ସବୁ ତା ପର ଦିନ ସକାଳୁ ନୂଆ ଡ୍ରେସ ହେରିକା ତିନି ରଜରେ ଆମ ତିନି ହଳ ଡ୍ରେସ କରୁ କରିଥିଲି। ତାପରେ ସେରା ପିନ୍ଧିକି ସବୁଦିନ ଗୋଟେ ହଳ ହଳେ ପିନ୍ଧିକି ତାପରେ ଉ ଖାଉ ପିଠା ପୁଠି ସବୁ ଆମର ହେଇଥାଏ। ଆ ଖାଇକି ହେଟି ଯାଉ। ଦୋଳିକି ଆମର ବାରିପଟେ ଗୋଟେ ଦୋଳି ହେଇଥିଲା। ସେଇଠି ଯାଉ ଖେଳୁ ଖେଳିକି ହେଟୁ ପୁଣି ଆମ ସାହି ଆଉ ଗୋଟେ ସେପଟେ ଆଉ ଗୋଟେ ଅଛି ସେଇଠି ମହୋତ୍ସବ ହୁଏ ସେଠିକି ଯାଇଥିଲୁ। ସେଠି ସବୁ ଆମର ଅ କବ୍ ଇଏ ଟ ଆଉ ଦଉଁଡିଆ ପୁଚି ନାଚ ଗୀତ ବି ହୁଏ। ସେ ସେମିତି ହୁଏ ଆଉ। ଦୋଳି ପାଁ ଛଅ ପ୍ରକାର ପଡିଥିଲା। ଚକ୍ରି ଦୋଳି ପଟା ଦୋଳି ନିଶା ଣ ଦୋଳି ଏମିତି ସବୁ ହେଇଥିଲା ଆଉ।
ପୁରା ଏଞଜୟ କରୁଛ ଆଉ।
ହଁ ଏଞୟ ତ ବହୁତ ଯେହେତୁ ସମସ୍ତେ ଯୋଉ ଛୁଟି ଥିଲା ଖରା ଛୁଟି। ତାପରେ ତ ଘର ବି ସମସ୍ତେ। ସେ ଆସିଥିଲେ ବାହାରେ ଯୋଉମାନେ ରହୁଛନ୍ତି। ଅପା ହୈକା ନାନୀ ହୈକା ମଜାମସ୍ତି ଟିକେ ହେଇଛି ଆଉ।
ହଁ।
ଯେହେତୁ ଆସି ପାରୁନାହାନ୍ତି। ଯେହେତୁ ଏତେ ବଡ ଗୋଟେ ଆମର ଓଡିଆ ମାନଙ୍କର ଗୋଟେ ପର୍ବ ରଜ ପର୍ବ ଆସିଥିଲେ ମଜାମସ୍ତି ସବୁ ହେଲା। ଭୋଜି ଫୋଜି ସବୁ ହେଲା ଭୋଜି ଆମର ସବୁ ଆଇଟମ ହେଇଥିଲା। ଭାତ ଡାଲି ଆଉ ଚିଲି ହେଇଥିଲା ଦିନ ବା।
ହଁ।
ସଂକ୍ରାନ୍ତି ପିଠା ପୁଡି ସବୁ ଖାଇଲୁ। ତାପରେ ଲାଷ୍ଟ ରଜ ଦିନ ଆ ଖଟା ତରକାରୀ, ଆଉ ପନିର ଆଉ ଚିକେନ ଏମିତି ସବୁ ହେଇଥିଲା ଆଉ।
ଭଲ ଆଉ।
ହଁ ଭଲ ହୁଏ। ସମସ୍ତିଙ୍କ ଆଡେ ସମାନ ନୁହେଁ ନା ଯାହାଠୁ ଯେମତି କରିବି ଏଞଜୟ କରିବା କ କଥା।
ସେଇଟା ତ ସେଇ ଚାରିଦିନୀ ପୁରା ଝିଅ ମାନଙ୍କ ପାଇଁ ପୁରା ମାନେ ଏନ୍ଜୟ କରିବା ପାଇଁ ଥାଏ। ପୁରା ତାଙ୍କ ପାଇଁ ସ୍ପେଶଆଲି ଥାଏ ନା ରଜପର୍ବ ଟା।
ହୁଁ।
ହୁଁ ନାଇଁ ସେମିତି ହିଁ ମାନେ ସଜବାଜ ହେଲି। ତାପରେ ମାମୁଁ ଘରକୁ ଯାଇଥିଲି। ତ ପୋଡ ପିଠା ଏରା ସବୁ ଖାଇଲି ଦୋଳିରେ ଖେଲିଲି। ତାପରେ ବୁଲାବୁଲି କଲି ପୁଣି ବା ବାସ ଘରକୁ ଆସିଗଲି।
ହଁ ଆପଣ ମାମୁଁ ଘର ଯାଇଥିଲେ।
ହଁ।
କଣ ପିଠା ହେଇଥିଲା।
ପିଠା ତ ସେଇ ପୋଡ ପିଠା ହିଁ ହୁଏ।
ନା ଅଲ ରନ୍ତି। ମର ଚକୁଳି ହେଇଥିଲା ବରା ହେଇଥିଲା ସୁଜି କାକରା ହେଇଥିଲା।
ଅ ହୁ ବରା ଅଳୁଚପ୍ ତ ମାନେ ନର୍ମାଲି ବି ସେମତି ହୁଏ। ବାସ୍ ପୋଣ ପିଠାଟା ହୁଏ ମାନେ ଏକ୍ସଟ୍ରା। ଇଁ ରଜ ପାଇଁ।
ଆଗ
ହଁ।
ଆମର ସେରା ହେଇଥିଲା ଆଉ।
ନାଇଁ ବରା ଆଳୁଚପ୍ ନା ସେମିତିରେ ବି ନର୍ମାଲି ହୁଏ। ବଟ୍ ଯେହେତୁ ରଜ ଅଛି, ତ ମୋ ପୋଡ଼ ପିଠାଟା ହେଇଥିଲା ଆଉ।
ହୁଁ ହୁଁ ହେଲେ ପୋଡପିଠା କରିଦେଇଥିଲେ ଆଉ।
ହଁ। ଆଉ କଣ ଏବେ। କଣ କରିବେ?
ଏବେ ତ ସେ ପ୍ଲସ୍ ଥ୍ରୀ କରୁଛି ପ୍ଲସ ଥ୍ରୀ ସରିଲା ତାପରେ ଯାହା କରିବ ଆଉ ଦେଖେ କଣ ଅଛି ଜବ କଣ କର ତ ସିଲେଇ ଏବେ ପକେଇଛି ନୂଆ ଶିଖିଥିଲି ସିଲେଇ କରୁଛି। ଅଳ୍ପ ଅଳ୍ପ ଶିଖିଛି ଏବେ ବେଶୀ ଶିଖିନି ଅଳ୍ପ ଅଳ୍ପ ଶିଖିଛି ସେଇଥିରେ ଯାହା ନିଜର ନହେଲେ ଘର ପାଖରେ ଆଣିକି ଦେଲେ ତାଙ୍କର କରୁଛି ଆଉ।
ଓ ଭଲ କଥା ଏଇଟା ବି ବହୁତ ଭଲ କଥା।
ଆଉ ତମେ କଣ କର ଖାଲି ଟାଇମ ରେ?
ଖାଲି ଟାଇମ୍ ରେ ମାନେ ଇଣ୍ଟର୍ନସିପ୍ ଏବେ ଚାଲିଛି ତ ସେୟା ସବୁ ଜାଗା ଚାଲିଛି ଆଉ ପୁରା ବିଜି ରହୁଛି ଟିକେ ଆଉ।
ଏବେ କୋଉଠି ଘରେ ନା?
ଏ ଘରେ ଘରେ ଘରେ।
ହଁ ହଁ। ଛାତ ଉପରେ ଆସୁ ବସିବା।
ନାଇ ଘରେ ମାନେ ହଁ ମାନେ ଟିକେ ମାମା ଟିକେ ବାହାରକୁ ଯିବେ ତ ସେଥିପାଇଁ ଘରେ ଅଛି ଆଉ।
ଓ ହୋ। ବର୍ଷା ହେଇଛି ନା ନା ଆପଣଙ୍କ ଆଡେ ଆଜି?
ନା ଏପଟେ ତ ହେଇନି ତମ ପଟେ?
ନା ଆମ ଏପଟରେ ହେଇନି ରାତିକ ହବ କି କଣ ବହୁତ ଆଜି ଗରମ ଦିନ ଯାକ ବହୁତ ଗରମ ହେଇଛି ରାତିକି ହବ କି କଣ ବୋଧେ ଆଉ ପବନ ଦଉଛି କିନ୍ତୁ ଏବେ ଭଲ ଦିନ ଯାକ ।
ହଁ ଏପଟେ ତ କାଲି ପୂର୍ବ ଦିନ ବି ବର୍ଷା ହେଇଥିଲା ତ ଆଜି ମାନେ ଏତେ ବି ଗରମ ନାହିଁ କିନ୍ତୁ ବର୍ଷା ହେଇନି।
ଓ ହୋ। ଆଉ। ହଷ୍ଟେଲରେ ରହୁଛ ନା ଘରେ ରହିକି ପଡୁଛ?
ଘରେ ପଡୁଛି।
କଣ କହିଲ?
ଘରେ ଅଛି ଘରେ ରହିକି ପଡୁଛି।
ଓହୋ ପାଖରେ କଲେଜ ବୋଧେ?
ହଁ।
ଓ ହୋ।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
ଆଉ ରାତିରେ କଣ ରୋଷେଇ ହେଇଛି ଖାଇବା ପାଇଁ?
ରୁଟି ଭଜା ଆଉ।
କଣ?
ରୁଟି ଭଜା।
ଓହୋ ସବୁବେଳେ ରୁଟି ଭଜା ଖାଉଛ?
ହଁ ରାତିଟା ମାନେ ରୁଟି ଭଜା ନହେଲେ ରୁଟି ତରକାରୀ ରୁଟି ଟା ମାନେ ମେନ୍ ଥାଏ।
ହ।
ତମର ଆଜି କଣ ମାନେ କଣ ଖାଇବ ଅଛି?
କଣ?
ତମେ ଆଜି କଣ ଖାଇବ ବେଲେ ରାତିରେ?
ଆଜି ତ ବହୁତ ଗରମ ହଉଛି ମୁଁ ଭାବିଛି ପଖାଳ ଭାତ କୁ ଆଳୁ ଚକଟା ଖାଇବି ଆଉ ତା ସାଙ୍ଗକୁ ଆମ୍ବ।
ଭଲ ଆଉ।
ଖରା ଦିନ ଆଉ କଣ ଇଚ୍ଛା ଖାଇବାକୁ।
ହଁ ସେଇଟା ବି ସତ କଥା। । ତମେ ଏବେ ମାମୁଁ ଘରେ ଅଛ ନା ନିଜ ଘରେ?
ନାଇଁ ମାମୁ ଘରକୁ ଆସିଛି। ମାମୁଁ ଘରକୁ ଆସିଚି ହ ରଜ ହେଲା ମୁଁ ଘରେ ଥିଲି ଏଠି ଏତେ ଭଲସେ ହଉନି ନା ଘରେ ଥିଲି ସେ ହ ସଲାପରେ ଆସିଚି ବୁଲିବାଟିବା ପାଇଁ ଟିକେ ଆଉ।
ଆଉ କଣ ଖବର ତମେ
ହାଲୋ। ଆଉ କଣ ସବ ଭଲ ଆଉ।
ହଁ। ଆଉ ମୁଁ ମଜା ମଝଜି ମଜା ମସ୍ ହଁ ହଉ।
ହଉ ରଖୁଚି ତାହେଲେ। ପରେ କେବେ କଥା ହେବା ଆଉ।
ଠିକ୍ ଅଛି ଆଉ।
ହଁ।